ହାଲୋ -ହାଲୋ।
ହଁ- ହାଲୋ।
ଆପଣଙ୍କୁ ମୋ କଥା କଣ ଶୁଭୁ ନଥିଲା କି?
ହଁ- ହଁ ଶୁବିଲା ଏବେ।
ଆପଣ କିଛି କହୁନଥିଲେ ତ ସେଇଥିପାଇଁ ମୁଁ ବ୍ୟସ୍ତ ହେଇକି ପଚାରିଲି ଆପଣଙ୍କୁ ମୋ କଥା ଶୁଭୁଚି କି ନାହିଁ।
ଓହୋ। ଶୁବୁଛି କୁହନ୍ତୁ କଣ ପାଇଁ ଫୋନ୍ କରିଥିଲେ ଜୟ ଜଗନ୍ନାଥ୍। ତ ବର୍ଷା ତ ଆମ ଆଡେ ଜୋର ଢାଳୁ ଚି ଛାଡୁନି ବର୍ଷା। ଆପଣଙ୍କ ଆଡେ ବର୍ଷା ହଉଚି? ତିନି ଦିନ୍ ହେଲା ଆମ ଆଡେ ବର୍ଷା ହଉଚି ଯେ ଆଉ ଛାଡୁନି କୁଆଡେ ଯାଇ ଆସି ହଉନି। ଘରେ ରହିକି ଭାରି ବିରକ୍ତ ଲାଗିଲାଣି। କଣ କରିବ ମଣିଷ ଲୁଗାପଟା ଅସନା ଘର ଦ୍ୱାର ଚପର ଚପର ଭାରି ଅ ଅପରିଷ୍କାର ନାଗୁଚି ବର୍ଷା ହଉନଥିଲା ହଉନଥିଲା ଏ ଏକବାର ଲାଗି ଲାଗି ହେଲା କଣ କରିବା ଆଉ। ହଉ କୁହନ୍ତୁ।
ବର୍ଷା ଋତୁରେ ବର୍ଷା ହବନି ଆଉ କଣ ଗରମ ହବ କି? ଏଇ ବର୍ଷାକୁ ତ କୃଷକ କେବେଠୁ ଅନେଇକି ବସିଥାଏ। ହଉ ସେ ସବୁ କଥା ଛାଡନ୍ତୁ। ବର୍ଷା ତ ହଉଚି ବର୍ଷା ହେଲେ ମୋତେ ଟିକେ ଭଲ ଲାଗେ। ଖାଲି ଏଇ ଯଉ ଘର ଦ୍ଵାର ଟିକେ ଓଦା ହେଇଯାଏ। ସେଇଥିପାଇଁ ମୋତେ ଟିକେ ବର୍ଷା ଭଲ ଲାଗେନି ନହେଲେ ମତେ ବର୍ଷା ଋତୁ ବହୁତ ପସନ୍ଦ ମତେ ତ ଖାସ୍ କରିକି ବର୍ଷାରେ ଉଦା ହବାଟା ବହୁତ ହିଁ ଭଲ ଲାଗେ। ଆଉ ମତେ ଟିକେ କହିଲେ ଆପ୍ ଆପଣଙ୍କର ଯଉ ଗୋଟେ ଅଛନ୍ତି ଦେଇ ବୋଲି ଯିଏ ନର୍ସ ଚାକ୍ ଚାକିରି କରିଥିଲେ ବା ସିଏ ଆପଣଙ୍କର କ କଉ ଗୋଟେ ଝିଆରୀକୁ ନା ଝିଅ ହବ ସିଏ ତାଙ୍କୁ ଗୋଟେ ଘର ଦେଇଚନ୍ତି ସେଟା ସେ କଉଠି ଦେଇଚନ୍ତି କହିଲେ?
ସିଏ ତାଙ୍କ ଝିଆରୀ କିି ସିଏ ତାଙ୍କ ଶାଶୁଘରୁ ବାହା ହେଇ ଥିଲେ ତାଙ୍କର କନ୍ୟା ମା ପୁଅ ଯାଇଥିଲେ ଯାହାକି ସେ ଦେଖି ସହି ପାଇଲେନି ସେ ପିଇସି ଗଲା କାଇଁକି ସେ ଭଉଣୀଟା ଆମର ଭାରି ନିରିହ ଛନ୍ଦମନ୍ଦ ଜାଣିନି ଆମର କଳି କଜିଆକୁ ଏ ଏତେ ନି ହେର୍ ଫେର୍ କରିପାରିବନି କହିଲେ ଏତେ ହଇରାଣ କରିବା ଅପେକ୍ଷା ତୁ ପଳେଇଆ। ପଳେଇଆ ଆମେ ଘର କରିଦବୁ ଆମର ତ ଜାଗା ବାଡି ବହୁତୁ ତୁ ତର ଘର କରି ରହିବୁ। ଜୋଇଁ ବି କହିଲେ ରାଜି ହେଲା ତା ନିଜ ବାପା ମାଆଙ୍କୁ କହିଲେ ସେ କହିଲେ ହଁ ହଁ ତମେ ଯାଅ ଆଉ ସିଏ ପଳେଇ ଆସିଲେ ଆମେ ଯିବୁ। ପିଇସି ଘର କରିଦେଲେ ଆମ ଦାଦା ମଝିଆଁ ଦାଦା ତାକୁ ଜାଗା ଦେଲେ ସେ ମରିଗଲେ ଆର ବର୍ଷ ମରିଗଲେ ମା ହଁ ଫଗୁଣ ମାସ। ଆଉ ସିଏ ଦେ-କହିଲା ମୋ ଜାଗା ଦେମି ଘର ସେ ଜାଗା ଟା ବହୁତ୍ ଖାଲ ଥିଲା ଯାହା ହଉ ସେ ପିଉସିଆମର ପୋତିକି ସେ ଦାଦା ଜାଗା ଦେଲେ ତାଙ୍କର ଚାରି ପୁଅ ଗୋଟେ ଝିଅସେ ଦାଦାଙ୍କର ତଥାପି ସେ ଦେଲେ ତାଙ୍କ ପୁଅ ପାଇଁ ଲୋଭ କଲେ। ସେ ଝିଅ ଟା ନବ ଆଉ ରହିବ ଆମ ପାଖର। ତାକୁଜାଗା ଦେଲେ ସେ ପିଇସି ଘର କରିଦେଇଛନ୍ତି ଖୁସି ତାସିଏ ବି ଦେଇଛି କିଛି ପଇସା। ଟଙ୍କ। ସାତ ଆଠ ଦଶ ଲକ୍ଷ ସିଏ ବି ନିଜେନେଇଛି। ଆଉ ନେଇକି ଘରେ କରିଦେଇଛନ୍ତି ଆମ ରୋଡ ପାଖରେ ଆମ ନଈ ପାଖକୁ ସେଠି ମନ୍ଦିର ଫନ୍ଦିର ଅଛି। ତାକୁ ଟିକେ ବଢିଆ ର ଦିବଖ ଘର ଡାଇନିକି ରୋଷେଇ ଘରଟି ୱେଲ୍‌ କରିଦେଇଚନ୍ତି। ସେ ଏଟି ତାରରହିବ ତାର ସେ ଭବିଷ୍ୟତ ଘର କରିବ ସେବା ସିଷ୍ଟମ କରଛି ଉପରକୁ ତାର ଘର କରିବ। ତା ଭବିଷ୍ୟତରେ ତା ର ତାର ତ ଗୋଟେ ପୁଅ ଏଇଠି ରହି ପାଠ ପଢିିଚି। ଆଉସମସ୍ତେ ତାକୁ ଭଲ ପାଆନ୍ତି ସମସ୍ତେ ଆଦର କରନ୍ତି ଖାଇବା ପିଇବାକୁ ଡାକନ୍ତି ସବୁ ପିଲାମାନେ ବି। ବଲ ଖେଳିବ ଇଏ କ୍ରିକେଟ ଖେଳ ହେଲା ଯାତ୍ରା ହେଲା ତାକୁ ଡାକି ନିଅନ୍ତି କହିବେ ସୁନ୍ଦରୀ ତା ନାଁ ଦେଇଚନ୍ତି ଆମ ଗାଁରେ ସୁନ୍ଦରୀସେ ସବୁ ଆଡ଼କୁ ଯିବସମସ୍ତଙ୍କର ବୁଲହାକ କରିବ। ଆଉ ପାଠ କଥା କହିବନି ମା ସୁତ କହିଲ ପାଠ ପଢୁନି ସବୁଆଡେ ବୁଲୁଛି। ସବୁଗେହ୍ଲାଯେତେସମସ୍ତେ ଭଲ ପାଆନ୍ତି ସମସ୍ତେ ବୁଲହାକ ମାନନ୍ତି। ଆଉ ସେ ଭଉଣୀ ତ ସେଠି ରୋଷେଇ କରୁନଥିଲା ଏବେ ଯାଇ ସେଠି ରୋଷେଇବାସ କରୁଛି। ଠିକ ସେଠି ହେଇକି ଖାଉଛି ପିଇଚିରହୁଛି ଆଉ। ତାର କିଛି ଚିନ୍ତା ଧକ ନାହିଁ ତା ସ୍ୱାମୀ ପଇସା ପଠେଇଲା ଦେ - ସୌଦା କିଣିଦେଲା ଖାଇଲା ବାପରେ ସେଠି ପାଖ ଛୁଆଟେ ସେଠି ଖାଇଦେଲା ନାଛ ଫାଚ କଲେ ନେଇଆସିବଏଠିକି ଖାଇଦବ ନହେଲେ ତରକାରୀ ପଠେଇଲେ ତା ଛୁଆ ଙ୍କ ନାଗି ମାନେ ଦେଇଦିଅନ୍ତି। ଏଇ ଭାଇ ରହିଚି ଆଉ।
ହଁ ସିଏ ମାଟେ ଆଉ ଗୋଟେ ଛୋଟ ପୁଅଟେ ସିଏ ଆଉ କାହିଁ। କି ବା ରୋଷେଇ କରିବେ ଏମାନେ ଏଇଠି ତ ଆସିକି। ଖାଇଦେବେ ଇୟାଙ୍କର ତ ଏତେ ବଡ଼ ପରିବାର। ଏତେ ଜଣଙ୍କ ପାଇଁ ଖାଇବା ପିଇବା ହଉଚିଆଉ ଜଣକ ପାଇଁ କଣ କରିପାରିବେନି। ତ କାହିଁକି ହଉଚି ଏତେ କଷ୍ଟରେ ହଉଚିସେଠି ରୋଷେଇବାସ କରିବେ। ଆଉ ଯୋଉ କହିଲ ତାକୁ ଆଉମାନେସେ ପୁଅ ଟା ହେଇକି ତାକୁ ସୁନ୍ଦରୀ ଡାକୁଚନ୍ତି ନା ଭଲ। ବହୁତ ସ୍ନେହ ଶ୍ରଦ୍ଧାରେ ମାନେ ସେ ଯେତେ ଯାହା ହେଲେ ବି ରହ। ହେଇଚି ନା ସେଥିପାଇଁ ତାକୁ ଡାକୁଥିବେ ଟିକେ ଆଉ ହଉ ତ ଭଲ ଆଉ। ମୁଁ କଣ କହୁଥିଲି କି ଦେଖନ୍ତୁ ମାମୁଁ ଘରେ ଯିଏ ବି ରହିବ ସିଏ ସ୍ନେହ ଶ୍ରଦ୍ଧାରେ ବଢିବ ସେଇଥିପାଇଁ ତାକୁ ଟିକେ ବେଶୀ ଗେହ୍ଲା କରିଦେଇଚନ୍ତି। କିଏ ଏଇ ଯେଉଁ ମାମୁଁ ଘର ଲୋକ ମାମୁଁ ଘର ଯେହେତୁ ସେ ରହିଲା ନା ଛୋଟ ବେଳୁ ମାମୁଁ ଘର ମାନେ ତାଙ୍କ ଗାଁ ବୋଲି ସେ କିଛି ଜାଣିଲାନି ସେ ଜାଣିଲା ତ ମାମୁ ଘର ମାନେ ଏଇଠି ମୋର ସବୁ କିନ୍ତୁ ଏଇଟା ଏଇଟା ବି ଗୋଟେ ଭଲ ଆପଣ କହିଲେ ଆପଣଙ୍କ ମ ଝିଆ ଦାତାଙ୍କ ବିଷୟରେ ମାନେ ତାଙ୍କର ବି ମୋତେ ପିଲାଛୁଆ ସଂସାର ଥାଇ ମଧ୍ୟ ସେ ତଥାପି ବି ମାନେ ଜାଗାଟା ସେ ଆର ବାପାର ଝିଅକୁ ଦେଇଦେଲେ ମାନେ ଏଥିରୁ ଜଣାପଡ଼ିଲା ଆପଣଙ୍କ ଘରର ପରିବାରର ଲୋକମାନଙ୍କ ମଧ୍ୟରେ କେତେ ମତେ ହିଁ ସ୍ନେହ, ଶ୍ରଦ୍ଧା, ଭଲ ପାଇବା ଏଇ ସବୁ ଗୁଡ଼ାକ ଅଛି ଯେ ଟିକେ ବି ଧନ ସମ୍ପତ୍ତି ପାଇଁ ଆଜିକାଲି ଲୋକ ଲଢେଇ କରୁଚନ୍ତି, ହଣା କଟା ହେଇଯାଉଚନ୍ତି। ହେଲେ ମାନେ ହେଲେ ଆପଣଙ୍କ ପରିବାରରେ ଏତେ ଭଲ୍ ପାଇବା ଅଛି। ଏତେ ସବୁ ଇଏ ଅଛି କି ଅ ମାନେ ଟିକେ ବି ଲୋଭ ନାହିଁ, ହଉଚି ଜାଗା ବାଡିକୁ ନେଇକି। ସେ ଯୋଉ ଜାଗାରେ ସିଏ ଘର କରିଦେଇଚନ୍ତି ତାଙ୍କର ସେ ଜାଗାରେ ସେ ଯୋଉ ଟ୍ୟୁବଲ ଖୋଳିଚନ୍ତି ବୋଲି ଆପଣ କହିଲେ। ସେଠି ବୋରିଂ କରିନାହାନ୍ତି କି?
ହଁ ସିଏ ବୋରିଙ୍ଗ ବା ସେ ଟ୍ୟୁବଲ ବୋରିଙ୍ଗ କରିଚନ୍ତି ଉପରେ ଟାଙ୍କି ବସେଇ ଦେଇଚି। ସେଇ ବୋରିଂ ଟା ହେଇଚି ସେଠି ଟ୍ୟୁବଲଟା ଆଉ ବସେଇ ଦେଇଚନ୍ତି ତଥାପି ସେ ତାର ବୋରିଙ୍ଗ ମଟର ଉପରକୁ ଲଗେଇ ଦିଅନ୍ତି ଆମର ଏଠି ଯୋଉ ଭଳିଆ ବୋରିଙ୍ଗି ଉଁ ମାଟର ବସିକି ହଉଚି ଆମ ଗାଁରେ ସେପଟେ ନାହିଁ ସିମିତି। ଟ୍ୟୁବଲ କରିଦେ ଟ୍ୟୁବଲ ରୁ ପାଇପ ଲଗେଇଦେବେ ଆଉ। ମଟର ଟା ଆଣିବୁ ଘରେ ମଟର ବସେଇବି ଏମତି ସପ୍ଲାଏ ପାଣିର ମଟର ବସୁଚି। ନହେ ସେ ସେମିତି ଆମ ବୋରିଙ୍ଗ ର କଣ ଏଠି ସବୁ ବୋରିଙ୍ଗ୍ ରେ ଭିତରେ ପାଣି ମଟର ବସିଚି ଗାଁର ସେମିତି ନିଏ କିଏ ଲୋକ କେମିତି ଏମତି ଘରେ ମଟର ବସିଥିବ। ସୁଜୁହାନେ ସେ ଟ୍ୟୁବଲ ଜର ପାଣି ଟାଣିବ। ଟାଣିଲେ ଉପରେ ଟାଙ୍କି ଟା ଫୁଲ୍ ହେଇଯିବ ତାର ଟ୍ୟାପ୍ ଅଛି କାରବାର କରିବ ଆଉ ଯେତକ ଗଛବୁଛର ପାଣି ଦିଏ ଯେ ସିଏ ଆଉ କେତଲ୍ ଦ ପାଣି ନେଇ ଆଇଲା। ଧି ରକମ ର ସୁବିଧା ଅଛି ସେ କରିପାରିବ। ଆଉ ଗଛ ବୃଛ ଲଗେଇକି ସେଇଥରୁ ପାଣି ଦିଏ ପାଇପ୍ ଲଗେଇ ଦେଇକି ହାଓ ଅନ୍ ଟାଙ୍କିରୁ ଆସିବ ତଳେ ଗୋଟେ ପାଇପ୍ ଟ୍ୟାପ୍ ଅଛି ଗଛ ଲଗେଇ ଦେଇ ଦିଏ ଶିମ୍ବ ଦେଇଥିଲା ମତେ ଦି କିଲ ଖଣ୍ଡେ ଯାଇଥିଲି ଯୋଉ ଆଉ ବାଇଗଣ, ଭଣ୍ଡା। ସବୁ ରକମର ଗଛ ଲଗେଇଦିଏ ପୋଇ, ଫୁଲ ଗଛ ଆ ଟଗର, ମନ୍ଦାର, ଗେଣ୍ଡୁ ଫୁଲ ବିଭିନ୍ନ ଫୁଲ ଗଛ ଲଗେଇଚି ନୂଆ ମାଟ୍ ଟି ପଡି ଘର ହେଇକି ତ ସିଏ ମାଟିରୁମ୍ ଭଲ ହଉଚି ପାଳଙ୍ଗ ଶାଗ ବନେଇଥିଲେ କୁଶୁଳା ଶାଗ ବନେଇଥିଲେ ଉଲୁକୁଵି ଲଗେଇଥିଲେ କଦଳୀ ଏ କମନ୍ ଟା ତ ସେ ପି ସେ ସବୁ ପକେଇ ଦେଇଚି ଗଛ ସବୁ ଅଦିନ ଗଛ ଆମ୍ବ ଗଛ କର କରେ ପକେଇ ଦେଇଚି। ମାଟି ଧୋଇଯିବ ତ ଖାଲ ଜାଗା ଗଛ ପ କେ ଦେନେ ସେ ଭିଡିକି ଧରିବ ନା ଆମର ବେଲ ଗଛ ଆଗୁରୁ ଥିଲା। ସେ ଦାଡେ ଦାଡେ ଅଛି। ଆଉ ଏଭଳି ସବୁ ରହିଚି ରାସ୍ତାକୁ ବାଡ ବୁଜି ଦେଇକି ମାନେ ଗୁରୁ ଗାଈ ଖାଇଯିଵେନି କି। ଆଉ ଏଇ ଆମର ଦୋଳ ପୂର୍ଣମୀ ହେଇଥିଲା ଠାକୁର ଯାଉଥିଲେ ହୋଲିରେ। ତ ଭାଙ୍ଗି ଦେଇଥିଲେ ଗଛ ବୃଛ। ଦେଖିଲା ସେ ଦଶ ହଜାର ଟଙ୍କା ଚାନ୍ଦା ଦେଇଚି ସେ ପିଇସୀ ଭଉଣୀ ଦେଇଚି ଦି ହଜାର। ଚାଲ ନାଚକୁଦ କରି ଦିଲ୍ଲୀ ଯାଇଁ ତା ବାରକୁ ସବୁ ଭାଙ୍ଗି ଦେଇଚନ୍ତି। ସେ ସକାଳୁ ରାଗି ପାଟିିକିରି କହିଲା ଆଉ ପଇସା ପତର ଦେଵିନି ତ ମୋରି ନେଇକି ମୋରିଯାକ ଘର ଵାଡିର ବାଡକୁ ଭାଙ୍ଗି ଦେଇଚ। ତ କହିଲେ ନା ନାଚୁ ନାଚୁ ସେ ଡିଜେ ଗାଡିର ଭାଙ୍ଗିଗଲା ଆମେ ବୁଝି କହିଲେ ଆମର ବୁଜିବା ଦରକାର ନାହିଁ କି ମୁଁ ଆଉ ପଇସା ଦେମିନି ଏ ବର୍ଷ ହଉଥିଲା ପୁଣି କୋଉ ପୁଣି ଦଉଚୁ ସବୁ ପିଲାମାନେ ସବୁ କରୁଛନ୍ତି କରନ୍ତୁ ନିଅନ୍ତୁ ପଇସା ଅଛି ବୋଲି ସେ ଦେଇ ଦଉଚନ୍ତି। ଆଉ ପଇସା ନଥିଲେ କୋଉଠୁ ଆଣିକିଦିଅନ୍ତା ମୋ ସକାଳୁ ଗାଈ ଖାଇଯିବେ। ଏ ସବୁ ଗଛ ବୃଛ ଯାହଉ ସକାଳୁ ଅତଟ ଯାଇଁକି ବାଡ ବୁଜିଦେଲା। ଯ କଥା ଆଉ ସବୁ ଆଉ। ବାର ଆଉ କଣ କରିବା ଆଉ? ଆଉ
ନାଇଁ ନାଇଁ ଏଇଟା ହଁ ଏଇଟା ତ ଠିକ। କଥା ନା ମାନେ ସିଏ ସିନା ରାଗରେ ସେଇ ମାନେ ଦେଖିଦେଲେ ଯେମିତି ଭାଙ୍ଗିଗଲା। ଭାଙ୍ଗିବାଟା କିଏ କଣ ଜାଣି ଶୁଣିକି ଭାଙ୍ଗିଥାଏ କି? ଏଇଟା ବଡ ବଡ ଗାଡି ଯୋଉ ଯିବା ଆସିବା କରୁଛି ସେଇ ଏଥିରେ ଭାଙ୍ଗି ଯାଇଥିବ। ହେଲେ ଏଇଟା କିନ୍ତୁ ମାନେ ଯାହା ହଉ ସିଏ ଏତେ ରାଗିକି ମଧ୍ୟ ହେଉଛି ସିଏ ସମସ୍ତଙ୍କ ସାହାଯ୍ୟ କଲେ। ଏଇଟା ଭଲ ଲାଗେ। ଆଉ ଠାକୁରଙ୍କ କଥାରେ ମୁଁ ବି ଜାଣିଛି ଆପଣଙ୍କ ଦେଇକୁ ଜମାବି ସେମିତି କରିବେନି। ସିଏ ଟିକେ ରାଗ ରାଗରେ କହିଦେଲେ ତ କହିଦେଲେ ରାଗରେ ଆଉ ଆମେ ସମସ୍ତେ କୁହନ୍ତିନି କି। ହେଲେ ଏମିତି ଦେଖିବେ ସେ ଆର ବର୍ଷକୁ ପୁଣି ସେମିତି ଦେବେ ଦୋଳ ପୂର୍ଣ୍ଣିମାକୁ। ପୁଣି ସେମିତି ହବ ଆପଣ ଜମା ଚିନ୍ତା କରନ୍ତୁନି। ଆଉ ଆପଣଙ୍କ ଯେଉଁ ବାଡ଼ଟା ବୁଜିଲେ ସେଇ ଦେଇ ଏକା ବୁଝିଲେ ସେଦିନ ଯାଇକି। ନା ଅନ୍ୟମାନେ ସମସ୍ତେ ମିଶିକି ଘର ଲୋକ ଯାଇକି ମିଶି ମାସିକି ବାଡଟା ବୁଜିଦେଲେ ଯେମିତି ଜଲଦି କାମଟା ସରିଯିବ। କିଏ ବୁଝିଲା ବାଡ?
ଆ ସି ହୋଲିର ଛୁଆ ସବୁ ଥକା ହେଇଥିଲେ ନା ଠାକୁର ଯାଇଥିଲା ନା। ହଘାତ କରି ଥକା ହେଇ ଯାଇଥିଲେ। ସେ ଲୋକ ପକ୍ଷ କହୁଥିଲା ନ ପିଲା କହିଲେ ଆମେ ତମର ତବୁ ରଖିଦେ। କହିଲା ଗାଈ ଗୋରୁ ଖାଇଦବେ ରଖିବେ କଣ? ଗଛ ଫ କେଡେ ସୁନ୍ଦର ହେଇଛି। ଗୋଟେ ଲୋକ ପକେଇକି ବୁଝିଦେଲ ଆଉ। ଭାଙ୍ଗିଥିଲା ବୁଝିଥିଲା ଆଉ। ସେ ବାଡ ନହିଇ ଯାଇଥିଲା ସବୁ ଆଉ ଟିକେ ଟେକିକି ତାକୁ ଆଉ ଟିକେ କାମୁଡା ଗୋଟେ ଗଟ ଅଗା ଫୁଟିକି ଆଉ ଏତଟା ସିଏ କରିଦବ ସାଙ୍ଗେ ସାଙ୍ଗେ। ପାର ବାହାରି ଆସି ସେ ଭଦ୍ରକ ଯାଇକି ଗଛ ଫଛ କିଣିକି ଆଣିବ ସବୁ। ରଙ୍ଗ ଗଛ ଆଉ ଫୁଲ ଗଛ। ଭଲ ଭଲ ଗଛ ଲିଟୁ ଗଛ। ଆଉ ସବୁ ଆମ୍ବାଳା ଦିନ ସବୁ ପକେଇକି ଗାଧାଉରେ କିଣିଥିଲେ ଜମି। ଧୂଆ ମାଟି ପ ଥିଲା ସେଇ ସବୁ ଜ ଯାଇଥିଲା ସେ ଲାଗିଯିବ ଗଛ ତାରକୁ। ସବୁ ତ ଲଗେଇବାରେ ଭାରି ସଉକୁ। ସବୁଟା ତମର ଆଡକୁ ତାର ଲକ୍ଷ୍ୟ। ସେ କରିଦବ ସବୁ। ତମେ ବନେଇକି ଖାଇଲା ନ ଖାଇଲା ସେ କାଇଁ ବୁଝିବ। ଆଉ ସେ ଚାହା କରିକି ଦବ। ବିସ୍କୁଟ ଦବ। କଳ ଶୀଘ୍ର ଗାଧି ପାଧେଇକି ପଡ ଜମା କାମ କରେଇ ଦବନି। ସେମତି କହୁଥିବ ଖାଇଲ ନା କାମ ସଇଲା ନା। ସେ ବୁଝିବ ବହୁତ। ଏଇ ଆମେ ତ ଯାଉନି ବୋଲି ଦିନ କ ତମେ ଆସ ରହ ଖାଅ ପିଇ ଯାଅ। ଆଉ ତ କିଛି ଆଣିବା ଦରକାର ନାହିଁ। ଆମ କଣ ନାହିଁ କି କିଛି ତମେ ଆଣିବଛି।
ହଉ ତାହେଲେ ଭଲ ଲାଗିଲା। ଆପଣଙ୍କ ସହିତ କଥା କଥା ହେଇକି ଆପଣଙ୍କ ସହିତ କଥା ହେଇକି ମୁଁ ଏବେ ରଖୁଛି। ଆପଣଙ୍କ ସହିତ ପରେ କଥା ହେବି।
ହଁ। ହଁ।